ହ୍ୟାଲୋ।
ହଁ। ହ୍ୟାଲୋ।
ହଁ ଲୋ ଲୋ।
ହଁ ହଁ ହ୍ୟାଲୋ।
ଏଇ ନେଟୱର୍କ୍ ଇସସୁ ହଉଛି ପା
ହଁ। ଆଉ କଣ କରୁଛନ୍ତି?
ହଉ ଶୁଗୁଚି?
ହଁ ଶୁଭୁଛି ଟିକେ ବାହାରକୁ ଆସି କଥା ହେଲେ ଶୁଭିବ।
ମୁଁ ଏମିତି ବସିଚି ଆଛା।
ମୁ ଏଇ ବସିଚି।
ଆଉ ଖାଇ
ନା ଖାଇ ନାଇଁ ତମେ?
ବା ସେଠି ପଢ଼
ଆଚ୍ଛା।
କଣ ପଢ଼ା ସଇଲାଣି।
ସରିଲାଣି ମାନେ କଣ ଏବେ ପଢ଼ା ସରିଲାଣି ନା କଣ ପଢ଼ୁଚି ପଚାରୁଚ।
ହଁ ହଁ କଣ ପଢୁଛ?
ମୋର ଏବେ ପ୍ଲସ ଥ୍ରି ଚାଲିଛି।
ଅଛା।
ଆଉ ତମେ
ଆଉ ଘରେ ସମସ୍ତେ ଭଲ ଅଛନ୍ତି ମୋର ବି ପ୍ଲସ୍ ଥ୍ରୀ ସରିଲାଣି।
ଓହୋ ଆଉ ଏବେ କଣ କରୁଛ ନା ସେମିତି ବସୁଛ କଣ।
ଏବେ ଯୋଉ କମ୍ପିଟେଟିଭ ପାଇଁ ପ୍ରିପେୟାର ହଉଥିଲି।
ହଁ।
ଆଉ ଘରେ କିଏ ସବୁ ଅଛନ୍ତି?
ଘରେ ସମସ୍ତେ ଅଛନ୍ତି। ମା ବାପା ଭଉଣୀ।
ହ। ଆଉ ଭଉଣୀ କଣ କରନ୍ତି ପଢୁଛନ୍ତି ନା?
ହଁ ସେ ଏଇଟ୍ କ୍ଲାସରେ ପଢୁଛି।
ଓହୋ ସାନ ତାହାଲେ?
ହୁଁ।
ଆମ ଘରେ ଅଛନ୍ତି ବାପା ମାମା ଆଉ ମୋ ବଡ ଭାଇ।
ଆଚ୍ଛା। ତମେ ସାନ?
ହଁ। ଆଉ
ଆଉ ସମସ୍ତେ ଘରେ ଭଲ ଅଛନ୍ତି?
ହଁ ହଁ। ତମର?
ହଁ ଭଲ ଅଛନ୍ତି। ଆଉ କୁଆଡେ
ଆ ଘରେ ବୁଲିବାକୁ ବୁଲିବାକୁ ସେମିତି ତ ମୁଁ କଆଡେ ଯାଇନି ମତେ ଏମିତି ବୁଲାବୁଲି ପ ପାସନ୍ଦନୁହଁ। ଆଉ ତମେ କଣ ସବୁ
ହଁ ସେଇଭଳିଆ ଶୀତ ଦିନିଆ। ଶୀତ ଦିନିଆ ବୁଲିବାକୁ ଯାଏ। ହଁ।
ଆଉ କୁଆଡେ ସବୁ ଯାଇଛ?
ମୁଁ ଯାଇଛି ପୁରୀ କୋଣାର୍କ। ଆଉ ଭୁବନେଶ୍ୱଵର କଟକ ଏ ସବୁ ଜାଗା ବାଲେଶ୍ଵର କେଉଁଝର। ହୁଁ।
କୋଉଟା
ହ୍ୟାଲୋ।
କଣ କହିଲ? ହଁ କଣ?
ମୁଁ କହିଲି କୋଉଟା ସବୁଠୁ ଅଧିକା କୋଉଟା ସବୁଠୁ ଅଧିକା ଭଲ ଲାଗିଲା ଯେମିତି କେତେ ଜାଗା ଯାଇଛ ନା?
ମତେ ସବୁଠୁ ପୁରୀ ଆଣ୍ଡ କେଉଁଝର।
ହଁ ଆଉ ତମକୁ ଖାଇବାକୁ କଣ ପସନ୍ଦ?
ବରା ଖାଇବାକୁ ପସନ୍ଦ ବିରିୟାନୀ ତମର
କଣ? ମୋର
ଆଉ ତମର କୋଉ ଜାଗା ପସନ୍ଦ?
ମୁଁ ଜାଣିନି ମୋ ନିଜର କଣ ପସନ୍ଦ। ମୁଁ ତ ବେଶୀ କିଛି ବୁଲାବୁଲି ବୁଲାବୁଲି ବେଶୀ କରିନି ଏମିତିରେ ବି ଅ ଦେଖ ମତେ କେହି କୁଆଡେ ସାଙ୍ଗେରେ ନେଇକି ଯିବାକୁ ନାହାନ୍ତି। ଆଉ ମୁଁ ବି ଯଦି କୁଆଡେ ବସ୍ ଫସ୍ ସେ ଯାଇକି ଅଲଗା ଗାଡିରେ ଯାଏ ମୋର ବାନ୍ତି ହୁଏ। ତ ମତେ ସେଥିପାଇଁ ବି କେହି ନିଅନ୍ତିନି।
ଉହୁଁ।
ତ ସେଇଥିପାଇଁ ମୁଁ ବେଶୀ କିଛି କୁଆଡେ ବୁଲିନି। ଏମତି ଯିବା ଭିତରେ ପୁରୀ ଯାଇଛି। ତାପରେ କପିଳାସ ଯାଇଛି। ଏମତି ଅଳ୍ପ କିଛି ଯାଇଛି ବେଶୀ କୁଆଡେ଼ ଯାଇନି।
ମୁଁ ବି କପିଳାସ ଯାଇଛି।
ହୁଁ କେମିତି ଲାଗିଲା ପାହାଚ
ତମେ ହଁ ପାହାଚ ଚଢଛି। ତମେ?
ହଁ ମତେ ତ ଭଲ ଲାଗିଲା ଭାଇ ଏତେ ସାରା ପାହାଚ। ମାନେ ଚଢିଲାବେଳକୁ ତ ମଜା ଲାଗୁଥାଏ, ହଁ ଓହ୍ଲେଇଲା ବେଳକୁ ହିଁ ବହୁତ କଷ୍ଟ ହେଲା।
ଆଛା।
ଓହ୍ଲେଇଲାବେଳେ ସହଜ ଲାଗେ।
ଆମେ ଚଢି ଯାଇଥିଲୁ ନା, ସେଥିପାଇଁ ଗୋଡ ବଥା ହଉଥିଲା ଓହ୍ଲେଇଲା ବେଳକୁ।
ଉଁ ହୁଁ ହୁଁ।
ସାଙ୍ଗସାଥୀ ହେଇକି ଚଢିଗଲ ନା ସେଥିପାଇଁ ଏତେବି ଲାଗିଲା ନାହିଁ ସେ ଟାଇମରେ। ଇଆଡେ ମୁଁ ଯାଇଥିଲି ମୋର ନାଁ ଟା ବି ଛାଡନ୍ତିନି।
ଓହୋ। ଆମର ଛାଡିଥିଲେ ଯେ, ଆମର ଗାର୍ଡିଆନ ଜଣେ ଥିଲେ ତ ସେଥିପାଇଁ ଛାଡିଲେ ନହେଲେ ଛାଡନ୍ତିନି।
ହଁ। ନା ଆମ ଘରେ ଟିକେ ମାନେ କହିବେ, ହଁ, କୁହନ୍ତୁ କୁହନ୍ତୁ।
ତ ନା କୁହନ୍ତୁ ତମେ।
ହଁ ମୁଁ କହିଲ କିି, ମୋ ଘରେ ଏମିତି କି ଅ ଜିଆଡେ ଯିବୁ ଜା କିନ୍ତୁ ଆମ ସହିତ। ସାଙ୍ଗସାଥି ମାନଙ୍କ ସହିତ ସାଙ୍ଗସାଥିମାନଙ୍କ ସହିତ କି ଏମିତି କି ଟ୍ୟୁସନ କି କୋଚିଂ ରେ କୋଉଠି ପିକନିକ ହେଇଥିବ, ଏଇସବୁ ରେ ଛାଡନ୍ତିନି।
ହୁଁ ହୁଁ।
ତ ପାଇଁ ଭଗବାନ
ଆମର ଯେମିତି ଆମର ଥରେ ଯାଇଥିଲୁ ଆମେ ବାଲେଶ୍ୱର ଲାଇନ ସବୁ ଜାଗା ଯାଇଥିଲୁ। ହଁ।
ହଁ ବାଲେଶ୍ଵରରେ କଣ ସବୁ ଦେଖିଲ? କଣ ମୁଁ ତ ଜାଣିନ ନା କୁହ।
ବାଲେଶ୍ଵର ଯାଇଥିଲୁ ଆମେ ଫାଷ୍ଟ ଗଲୁ ପଞ୍ଚଲିଙ୍ଗେଶ୍ଵର।
ହଁ ହଁ।
ପାହଚ ଚଢିକି ମାନେ ବା ପାଞ୍ଚଟା ଲିଙ୍ଗ ପାଣି ଏ ଯୋଉ ଥିବେ, ତାଙ୍କୁ ଦର୍ଶନ ଛୁଇଁବୁ। ବର୍ଷା ଦିନେ ଯାଇଥିଲୁ ତାପରେ ଯାଇ ଥିଲୁ ଆମେ ଚାନ୍ଦିପୁର ବିଚ୍।
ହଁ ହଁ।
ଅ ତାପରେ ଯାଇଥିଲୁ ନୀଳଗିରି ଜଗନ୍ନାଥ ମନ୍ଦିର୍। ସେଠି ବି ରାଜ ରାଣୀ ଉଆସ ଅଛି ଆଉ ତାପରେ ଯାଇଥିଲୁ ଇମାମି ଜଗନ୍ନାଥ୍ ଟେମ୍ପୁଲ୍।
ହଁ।
ଏଇ ସବୁ ଜାଗା ଯାଇଥିଲୁ ବୁଲିବା ପାଇଁ ଆଉ। ହୁଁ -ହୁଁ।
ହୁଁ- ଆଉ ବାଲିଯାତ୍ରା କେତେ ଥର ଦେଖିଚ କେତେ ଥର ଆସିଚ?
ଇ- ହିଁ -ନା ବାଲିଯାତ୍ରା ଯାଇନି। ନା।
ଏତେ ବଡ ଗୋଟେ ମାନେ ଯାତ୍ ତ୍ରା ପୁରା ଦିଥର।
ଆଛା ତମର ବୋଧେ ପାଖରେ ନା କଣ?
ହଁ ଦିଥର ମାନେ ଏଇ ପୂର୍ବ ବର୍ଷ ଯାଇଥିଲି ଏଇ ବର୍ଷ ଯାଇଚି କାହିଁକିନା ଏଇଠି ହଷ୍ଟେଲରେ ଏଇ ପାଖେରେ ରହିଲି ନା ତ ସେଥିପାଇଁ।
ଓହୋ।
ତା ପୂର୍ବରୁ ଘରେ ତ ଏମିତି କେବେ ଛାଡନ୍ତି ଏଇଟା ଏତେ ବଡ ଗହଳି। ଇଏ ତ ସେଥିପାଇଁ ଏଠି ରହିଲା ପରେ ହୁଁ। ମତେ ଏମତି ଲୋକ ଗହଳି ପସନ୍ଦ୍ ନୁହଁ ମତେ ଡର ଲାଗେ। କାଳେ ହଜି ହାଜି ଯିବି ସେଥିପାଇଁ।
ହଜିଯିବ ନା ବଡ ଛୁଆ ହେଇଗଲେଣି ଆଉ ହଜିଯିବ।
ମତେ ପା ଡର ଲାଗେ।
ଏବେ ଘରେ ଅଛ?
ନା ନା ହଷ୍ଟେଲ୍ ରେ।
ଆଚ୍ଛା।
ତମେ କଉଠି ପ୍ଲସ୍ ଥ୍ରୀ କଉଠି କରିଥିଲ?
ମୁଁ ଏଇ ଆମର ଏପଟେ କରୁଥିଲି ଆନନ୍ଦପୁର କଲେଜ୍।
ଅଁ।
ତମର?
ମୋର ଏଇ କଟକ ରେ ଚାଲିଚି ଶୈଳବାଳା କଲେଜ୍ ରେ।
ଆଚ୍ଛା।
ଆଉ ତମର ବେ
ହଁ ଏଇଠି ହିଁ ଆମ ଡିପାର୍ଟମେଣ୍ଟରେ ଜଣେ ଅଛି।
ହୁଁ- ଆଛା।
ହଁ ଆଉ ସି ବିଚ୍ ରେ ଗାଧେଇଚ କି ନାଇଁ? ହଁ ଯାଇଚି। ସେ ସାଙ୍ଗ ଯାଇଥିଲୁ ବାଲେଶ୍ଵର ସବୁ ସାଙ୍ଗ- ମୁଁ ଏତେ କଲେଜ୍ ସାଙ୍ଗ କରିନି ଯମା ଦି ଜଣ ଅଛନ୍ତି ଆଉ ଗାଁ ରେ ତ ବହୁତ୍ ମାନେ ଅଛନ୍ତି ଫ୍ରେଣ୍ଡ୍ ଗୁଡାକ।
ଓହୋ।
ସେଇଠି ବି ଅଳ୍ପ।
ଆସ ଭାରି। ଭଲ। ଆଉ ତ କୋଉଠି ଘରେ ରହୁଚ ନା କଣ?
ହଁ ଘରେ।
ଘରେ ରହିଲେ ମାନେ ଏମତି ପଢ଼ାପଢ଼ି ପାଇଁ ସୁବିଧା ହଉଚି ନା ଆ ଆ କଣ?
ହଁ ଘରେ ରହିଲେ ସୁବିଧା ହୁଏ ମୁଁ କୋଚିଂ ବି କରେ।
ଭଲ ଆଉ ମାନେ ଗୋଟେ ସାଇଡ଼ରେ ଇନକମ୍ ବି ଆସୁଚି। ନିଜ ନିଜ ଖର୍ଚ୍ଚ ଟା ତ ନିଜେ ଉଠେଇ ପାରିବା।
ହଁ ହ ଅ ହଁ ହଁ ହଁ।
ହୁଁ ହୁଁ।
ତମର ଏଟା କୋଉଟା ସେକେଣ୍ଡ ଇୟର ନା ଲାଷ୍ଟ ଇୟର?
ଲାଷ୍ଟ ଇୟର।
ଆଛା ସାଇନ୍ସ ଅନର୍ସ?
କଣ ଆର୍ଟ୍ସ ହଁ ହାଲୋ ହାଲୋ
ହଁ ମୁଁ କହିଲି ଷ୍ଟ୍ରିମ୍ କଣ ସାଇନ୍ସ ନା କଣ?
ଆଟ୍ସ।
ଆଚ୍ଛା କଣ ଅନର୍ସ କଣ ରଖଚ ଅନର୍ସ କଣ ରଖଚ? ହାଲୋ।
ହାଲୋ।
ମୁଁ କହିଲି ଅନର୍ସ କଣ ରଖିଚ?
ହିଷ୍ଟ୍ରୀି ହିଷ୍ଟ୍ରୀ।
ଆଚ୍ଛା।
ହଁ ତମର କଣ କଣ ଥିଲା ସାଇନ୍ସ ନା ଆ
ମୋର ବି ସ ମୋର ବି ସାଂସ୍କ୍ରିଟ ଅନର୍ସ।
ଆର୍ଟ୍ସ କଣ?
ହୁଁ ହଉ ତାହାଲେ ମୁଁ ରଖୁଚି ଆଁ?